ହଁ।
କଣ କରୁଛନ୍ତି?
ହେଇ ଗାଧେଇକି ଆସିଲି ଖାଇ ଦେଇେଇଥିଲି ଏବେ ଗାଧେଇକି ଆସିଲି।
ଓହୋ ମାନେ ଦିନ ବଳକା ଖାଇବା ସରିଗଲା।
ନାଇଁ ନାଇଁ ମୁଁ ଏଇ
ଆଜ୍ଞା।
ଖରାବେଳେ ପଖାଳ ଟ ଖାଉନି ଥଣ୍ଡା ନା ସେଥିପାଇଁ ଏମତି ଜଳଖିଆ ଚା ସେଇ କରିଦଉଛି ରୁଟି ଖାଉଛି ଆ ଟ ପୁରୀ। ସେଇ ଆମର ଦୋକାନ ଅଛି ସେଇ। ପଠ ପୁରୀ ତରକାରୀ ଆଣିଥିଲି ଖାଇଚି।
ହଁଏ।
ତମେ?
ହ ମୁଁ ତ ସକାଳେ ନାସ୍ତା କରିଥିଲି ଆଉ। ଏଇ ଯୋଉ ରୋଷେଇ କରି ସାରିକି ଖାଇନୁ ଆଉ ଖାଇବା ଆଉ।
କଣ ରୋଷେଇ କରିଛନ୍ତି?
ଆଜି ହେଇଛି ଭାତ ଡାଲି ମା ଛ ହେଇଛି ଆଜି।
ହଁ।
ହଁ।
ନେ ଏଇଥର ଖାଇବ ବୋଧେ ଆଉ।
ହଁ ଟିକେ ଲେଟ୍ ହବ।
ଓହୋ ଆଉ କହୁନା।
ଆଉ ତୁମ ପଟେ କଣ ବାଲିଯାତ୍ରା ହୁଏ।
ହଁ ଏଇ କଟକ ରେ ହୁଏ। ପଇଁଚାଳିଶ ମିନିଟ୍ ର ରାସ୍ତା। ଆମ ଏଠୁ କଟକ ପଇଁଚାଳିଶ ମିନିଟ୍ ଲାଗିବ। ତ ସବୁ ଆମେ ବାଲିଯାତ୍ରା ବୁଲିବାକୁ ଯାଉ ହଁ।
ହଁ ମୁଁ ତ ଜାଣିନି ବାଲିଯାତ୍ରା ବିଷୟରେ।
ଆମର ଏଇଠି କଟକରେ ହୁଏ। ସେଇଠି ସବୁ ପଡିଥାଏ। ଦିଟା ଇଏ ହୁଏ। ଗୋଟେ ବଡ ପଡିଆ। ଗୋଟେ ସାନ ପଡିଆ। ତ ବୁଲିକି ବି ତ ବୁଲି ପାରିବନି ଏତେ ବଡ ଆକାରରେ ହୁଏ। ତମେ ବୁଲି ବି ପାରିବନି କୋଉଠି। କୋ ବହୁତ ଭିଡ୍‌
ହଁ ମେଳା ହଁ ମେଳା ଫେଳା ବସିଥାଏ ବୋଧେ।
ହଁ ଦୋଳି ଏରିକା ମେଳା ଯେମିତି ହୁଏ ସେମିତି ଆଉ। ସବୁ ଜିନିଷ ପଡିଥାଏ ଷ୍ଟେଜ ରେ ବି ସବ ପ୍ରୋଗ୍ରାମ ହୁଏ।
ହଁ ହଁ।
ଆଉ ବଡ ଆକାରରେ ହୁଏ ଦେଖିପାରିବନି ବୁଲି ପାରିବନି। ତା ଭିତରେ ଏତେ ବାଟ ଗୋଡ ବିନ୍ଧିବ। ଫାଷ୍ଟ ଗେଟ କତିରୁ ଗ ତ ଗେଟ୍ ଟା ଭଲ ହେଇଛି ସମସ୍ତେ ଫଟୋ ଫଟୋ ଉଠେଇବା ପାଇଁ। ଡଙ୍ଗାରେ ଆସିଛନ୍ତି ଯୋଉଛି ବସି। ସମସ୍ତେ ସେଇଟାର ଗୋଟେ ଗେଟ୍ ହେଇଛି ବର୍ଡରରେ ତ ତାରି ପାଖରେ ସମସ୍ତେ। ତମେ ଭିଡ ଜୋର ତମେ ଠିକ୍ ଭିତରେ ଏଣ୍ଟ୍ରି କରିବା ପାଇଁ କରିପାରିବନି। ଫଟୋ ଫଟୋ ଉଠଉଛନ୍ତି ସେଇଠି ଇଏ କରୁଛନ୍ତି ଭିଡ ତା ଭିତରେ କିନ୍ତୁ ଏତେ ବଡ ଯେ ତମେ ଆରାମସେ ବୁଲି ପାରିବ।
ହୋଉ।
ତୁ ଥରେ ପଶି ଗଲା ଆରାମ୍ ସେ ଫାଙ୍କାରେ ବୁଲିବ। ତମ ଆଡେ କିଛି ମେଳା ଫେଳା ହୁଏ ନା।
ଅ ମେଳା କହିଲେ ଆମ ଉପ୍ ଆଜ୍ଞା।
ବଡ ଆକାରରେ ଯେମିତି ମେଳା ଇଏ ଯେମିତି ମୋ ପଟେ ଏକରେ ହଉଛି ତମ ସେପଟେ
ହଁ ବଡ ଆକାରରେ କହିତେ ଗଲେ ଆମ ମେଳା ଏ ଯୋଉ ରଥ ଯାତ୍ରା ହବ।
ହଁ।
ସେ ଟାଇମ୍ ରେ ହୁଏ। ଆଉ ଗୋଟେ ଏଇ ଯୋଉ ଦୁର୍ଗା ପୂଜା ଟାଇମ୍ ରେ।
ହଁ।
ହୁଁ ସେ ଟାଇମ୍ ରେ ହୁଏ ଆଜ୍ଞା।
ରଥଯାତ୍ରାରେ ତମ ସେକଡେ କଣ ହୁଏ‌?
ଏପଟେ ରଥଯାତ୍ରାରେ ଯୋଉ ମେଳା ଫଳା ବସ୍ଥା ଜଳି ଫଳି ଭାବରେ ଆଣିଥାନ୍ତି। ତି ଆଉ ଜୋଉ ରଥ ଟଣା। ଆଉ ସେଇ ଯୋଉ ମାଉସୀ ମା ମନ୍ଦିର ସେ ପାଖରେ ଷ୍ଟେଜ। ପ୍ରୋଗ୍ରାମ ଫୋଗ୍ରାମ ହୁଏ ସବୁ। ହଁ।
ଆମର ଆଗେ କ ଆମରି ପଟେ ମାନେ ଆମ ଯାର୍କ ରେ ଅ ଅଲ୍ ଛୋଟ ଆକାରରେ ହଉଥିଲା ରଥଯାତ୍ରା ଏବେ ସେଟାକୁ ପୁରା ବଡ଼ ଆକାରରେ କରିଦଲେଣି ସବୁ ପୋଲିସ୍ ମାନେ କରନ୍ତି।
ହ ହଁ।
ପୋଲିସ୍ ମାନେ ମିଶିକି ସେଟା ଆରମ୍ଭ କରିଥିଲେ ପୁରା ଏବେ ବଡ଼ ଆକାରରେ କଲେଣି। ସୁନାବେଶ ପୁରା ଠାକୁରଙ୍କୁ ସୁନାବେଶ କଲେଣି ଆଗରୁ ମାନେ ଏମତି ସୁନା ଅଳ୍ପ ଅଧିକା ସୁନା ପନ୍ଧନ୍ତି କିନ୍ତୁ ଏବେ ଠାକୁରଙ୍କର ସବୁ ସୁନା ହେଇଗଲାଣି।
ହଁ ଧୀରେ ଧୀରେ କରି କରି
କରିକି ହଁ ଆମେ ଏଇଠି ଟାଣୁ। ଆଗରୁ ଜେଜେଙ୍କ ସହିତ ଛୋଟ ବେଳେ ରଥଯାତ୍ରା ଯାଉ ପୁରୀ ତା ସାତ ଦିନ ରହିକି ଆସିବୁ ପୁରା ଯୋ ହେଉଚି
ଏ କୋଉଠି ରୁହ?
କେଉଠି।
ଏଇ ଯୋଉ ପୁରୀ ଗଲେ ଯୋଉ କହୁଛ ଦିନେ ରହିଯାଉ।
ହଁ ସାତ ଦିନି ରହିକି ଆସୁ ଆଗରୁ ଏ ଏବେ ସବୁ ପୁରା ଚେଞ୍ଜ ହେଇଗଲାଣି ବଡ଼ ଦାଣ୍ଡରେ ସାଇଟରେ କୋଉ ହୋଟେଲ୍ ଗୋଟେ ଜେଜେଙ୍କର ପୁରା ଚିହ୍ନା ସିଏ ସେଇଠୁ ତାଙ୍କ କିଏ ହୋ ହୋଟେଲ୍ ମାନେ ସେଇ ହୋଟେଲରେ ରହୁ। ସାତ ଦିନି ସେଇ ହୋଟେଲରେ ରହିବୁ। ଖାଇବା ତିଆରି କରିକି ନା ଆମର ଗୋଟେ ରୋଷେଇ ଘର ଥାଏ। ମାନେ ହେଟି କେହି ଆଲାଉ ନାହିଁ କେହି କରିବା ପାଇଁ।
ହଁ।
ସେଠି ଖାଲି ସେଇ ଯୋଉ ହଉଚି ମାନେ ସେ ହୋଟେଲରେ ଲୋକମାନେ କରନ୍ତି ମାନେ ଯିଏ ଏମତି ସବୁବେଳେ ସେମିତି ଫାଙ୍କା ପଡ଼ିଥାଏ ଏଇ ହୋଟେଲରେ ହିଁ ମ୍ୟାନେଜର ହରିକା ହେତେବେଳେ ମିଶିକି ସେମାନେ କରନ୍ତି ଷ୍ଟାଫ୍ ହେରିକା ନହେଲେ ଆଉ କେମିତି ଯୋଉମାନେ ରୁହନ୍ତି ସେମାନେ କରନ୍ତିନି। କିନ୍ତୁ ଆମ ଜେଜେଙ୍କର ସେଚିହ୍ନା ମାତ କେତେ କେବେଠୁ ପୁରା ଜେଜେ ଆସନ୍ତି ସେଥିପାଇଁ ଆମର ଖାଲିହିଁ ଆ ଆମେ ସେପଛପଟେ ଗୋଟେ ହୋଟେଲର ପଛପଟେ ଏମିତି ଗୋଟେ ଘରଟେ ଅଛି ସେଇ ଘରେହିଁ ଆମେ ସବୁ ରୋଷେଇ କରୁ ରୋଷେଇ କରିକି ଖାଉ ସାତ ଦିନି ବୁଲୁ ପୁରା ସୁନାବେଶ ଦେଖୁ। ଦେଖିକି ଆସୁ।
ହି ତ
ଆମେ ଛୋଟ ଛୋଟ ହେଇଥିଲୁ ହଁ ହଁ ଟାଣୁ। ଟାଣୁ ଆମ ଜେଜେ ପୁରା ହଁ। ଆଉ ଏବେ ବଡ଼ ପିଲା ହେଲୁଣୁ ଟାଣି ପାରୁନୁ କାଳେ ଗୋଡ଼ ବାଜିଯିବ ଇଏ କରିବ। ଆମେ ଯାଉନୁ କିନ୍ତୁ ଛୋଟବେଳେ ଜେଜେ ଆମକୁ ପୁରା ଜବରଦସ୍ତି ଯୋଉ ନିଜେ ଟାଣିକି ନେଇକି ଦେଖେଇବେ ଧରେଇବେ ଯୋ ହଉଚି ଠାକୁରଙ୍କ ଦୌଡିକି ଆମେ ଛୁଇଁକି ନମସ୍କାର କରିକି ଆସିବୁ ସୁନାବେସ ସେରାବି ଏତେ ଏତେ ଲୋକ ଆମେ ଛୋଟ ଛୋଟ ହେଇଥିବୁ ଆମ ହାତ ଗୋଡ଼ ପାଇବନି ଦେଖିବା ପାଇଁ। ଆମର କଣ କରିବେନା ଜେଜେ ଆମକୁ ଏମିତି ଟେକିକି କାନ୍ଧରେ ବସେଇ ଦେବେ ଆଉ ଦେଖେଇବେ ସୁୁନାବେସ ଦେଖିକି ଆସିବୁ।
ହଁ।
ଆଗରୁ ଜୋରେ ହରା ହଉଥିଲା ଯୋଉ ରାତିରେବି ଲାଇନ୍ ଲାଗନ୍ତି ରାତିରେ ସୁନାବେସ ଦେଖ ଆମେ ପୁରା ଲାଇନ୍ ଲାଗିଥିବୁ ଲାଇନ୍ ଲାଗିଥିବୁଯେ ଯୋଉଛି ବହୁତ୍ ପୁରା ସନ୍ଧ୍ୟାବେଳେ ଯାଇଥିବୁ ଲାଇନ ଲାଗିଥିବୁ ରାତିକି ଆସିବୁ ଫେରିକି। ଏ ଉପରେ ଯୋଉ ପାଣି ସ୍ପ୍ରେ କରନ୍ତି ଇଏ କରନ୍ତି ବସିକି ଲାଇନ୍ ଲାଇନ ହେଇ ଏଇ ଯୋଉ ଆମେ ଛୋଟ ଛୁଆ ଥାଉ ମୁଁ ମୋ ବଡ ଦିଦି। ଆମେ ସେ ଦି ଜଣ ଜେ ଜେ ମା ସହିତ ଯାଉ। ଜେଜ ମା ଆଉ ଜେଜେଙ୍କର ଶଳା ମାନେ ମାଙ୍କ ଭାଇ। ତାଙ୍କ ସ୍ତ୍ରୀ ହେଲା ଏ ଆଇ ଚାରି ଜଣ ଯାଉ ଆମେ ଦି ଜ ଛୁଆ ଯାଉ। ତ କଣ କରିବୁ ନା ଆମକୁ କଣ କରିବେ ନା ଲାଇନରେ କଣ ଠିଆହବ ଜେଜେ କହିବେ ଯା ବସ। ତା ଭିତରେ ଯୋଉ ପୋଲିସ ମାନ ଯୋଉ ପଟେ ଠିଆ ହୁଅନ୍ତି ସେଟା ଫାଙ୍କା ନୁହେଁ କି ଖାଲି ପୋଲିସ ମାନେ ବସିଥିବେ। ଆଉ ସେ ଛୋଟ ଛୁଆଙ୍କୁ କଣ କହିବେ କି ଏବେ ସିନା ପୁରା ଇଏ ପାଟି କରିଦୋଉଛନ୍ତି ଛୋଟ ଛୁଆକୁ ବି ବାହାର କରିଦଉଛନ୍ତି। ଆଗରୁ ଭଲ ଭଲ ପୋଲିସ ଥିଲେ ସେମାନେ କିଛି କହନ୍ତିନି ଆମକୁ ପୁରା ନେଇ ନେଇକା ଯିବେ।
ହୁଁ।
ହଁ କିଛି କହିବେନି ଆମେ ପୁରା ଧରି ଧରିକି ସେ ଭିଡରେ ଲାଇନ ଲଗେଇ ଯିବେ ଆମେ ଏଇ ଫାଙ୍କାରେ ଯୋଉମାନେ ପୋଲିସ ଠିଆ ହେଇଥିବେ ତାଙ୍କରି ପଟେ ସେ କଡେ ଚାଲି ଚାଲିକା ଯିବୁ। ବହୁତ ଭଲ ହୁଏ। ତାପରେ ଜେଜେଙ୍କ ଡେଥ ପରେ ଆଉ ଗଲୁନୁ। ଅ ତାପରେ ଏଇ ଏବେ ଦି ବର୍ଷ ହେଲା ଯାଉ। ପୁରୀ ଏମିତି ବୁଲିକି ନହେଲେ ରଥଯାତ୍ରା ଯାଇପାରୁନା।
ଯୋଉ ପୁରୀରେ କରନ୍ତି, ଯୋଉ ବଡଦାଣ୍ଡରେ କରନ୍ତି ଯୋଉ ଯଉ କଣ ରଖିଥାନ୍ତି ସେ ହାଣ୍ଡି ଗୁଡାକରେ କଣ ପାଣି ରଖିଥାନ୍ତି। ଆଉ ସେଇ ଆଗକୁ ଜୋ ର ରଥଯାତ୍ରା ଟାଇମ ରେ ହିଁ ବୋଧେ ସେଆକୁ ଯୋଉ ସେ ଢାଳି ଦିଅନ୍ତି ତଳେ ଲୋକମାନେ ଥାଆନ୍ତି। ସେଇ ଯୋଉ ପାଣିକୁ ଇଏ କରନ୍ତି।
ଯୋ ହଉଚି ଇଏରେ ରଥ ଉପରେ।
ରଥ ଉପରେ?
ହଁ ରଥ ଉପରେ ଥୋଇବେ ତାପରେ ଲୋକମାନେ ସବୁ ତା ତଳେ ଠିଆ ହେଇଥିବେ, ସେ ଯୋ ହଉଛି ସେଇ ଠାକୁରଙ୍କର ସେଟା ଠାକୁର ଲାଷ୍ଟ ଖାଆନ୍ତି ଖାଇକି ଯାଆନ୍ତି। ଭିତରକୁ ପାଣି ପଣା ଭଳିଆ
ହଁ ହଁ ହଁ।
ହଁ ଦହି ପଣା ହେରିକା ସବୁ ପକେଇକି ସବୁ ତିଆରି ହେଇଥିବ ଯୋଉ ଡଙ୍କ ତୋରାଣୀ। ଡଙ୍କ ତୋରାଣୀ ଭଳିଆ ସବୁ ତିଆରି କରିକି ଏମିତି ସେ ମାଠିଆ ଟା ଭାଙ୍ଗିବେ ଫୋପାଡିବେ।
ହଁ ହଁ ମୁଁ କହିଲି ସେଗୁଡାକୁ ସେମିତି ଇଏ କଲେ କଣ ହୁଏ କି?
କଣ ଅଛି ତାଙ୍କର ଇଏ ଆଉ। ମୁଁ ତ ଠିକ ସେ ଜାଣିନି କିନ୍ତୁ ଅଛି ଠାକୁରଙ୍କର ଆଉ। ସେ ଲା ହଁ ଏଇଟା ଅଛି ମୁଁ ଜାଣିି ସେ ଯୋଉ ହୋଉଛି ଯୋଉମାନେ ମରି ଯାଇଥାନ୍ତି
ହଁ।
ହେଲେ ତାଙ୍କର ଆତ୍ମା ହେରିକା ରହିଯାଇଥାଏ ସେଇଠି ଥାଏ। ତେବେ ସେଇଠି ଥାଏ ଇଏ ଥାଏ। ଏଇଟା ସେମାନଙ୍କୁ ବିଦାୟ ଦେବା ପାଇଁ ଏ ଯୋ ହଉଛି ଏଇଟାକୁ ମାଠିଆକୁ ଭାଙ୍ଗି ଦିଅନ୍ତି ସେ ପାଣି।
ଓହୋ ହଉ।
ଏଇଟା ଭାଙ୍ଗିଲେ ସେ ପାଣି ପଡିଲେ ସେମାନେ ତାଙ୍କ ଅତୃପ୍ତ ଆତ୍ମା ଶାନ୍ତି ପାଇଯିବ। ଯୋଉଠି ସେଇଠି ଭଟକୁଥିବ ସେଠି ନାହିଁ କି ସ୍ଵର୍ଗ ଦ୍ୱାର। ସେ ଆତ୍ମା ରହିଯାଏ ତାର ସ୍ଵର୍ଗ ଦ୍ଵାରାର ନାହିଁ କି।
ହଁ-ହଁ-ହଁ, ହୁଁ-ହୁଁ।
କେତେ ଲୋକ ମରୁଛନ୍ତି ଇଏ କରୁଛନ୍ତି ତାଙ୍କ ଆତ୍ମା ଯାହାର ସେଇଠି ରହିଯାଉଛି ଇଏ କରୁଛି। ଆଉ ସେଇମାନଙ୍କ ପାଇଁ ଏଇଟା। ଏତେ ଭଲ ବଢିଆ ହୁଏ, ତମ ତମେ ପୁରୀ କେବେ ଆସିଛ?
ହଁ ପୁରୀ ଯାଇଛି ସେ ଦର୍ଶନ ପାଇଁ ଏମତି ବୁଲାବୁଲି ପାଇଁ ଯାଇଛି। ଏଇ ରହିନି ସେଠି। ଏତେ ସେମିତି କିଛି ନାଇଁ ଖାଲି ଜଗା ଦର୍ଶନ ପାଇଁ ହଁ-ହଁ ସାଙ୍ଗସାଥି ସହିତ ହେଇ ଯୋଉ-ଉ-ଉ-ଉ-ଉ-ଉ ବିଦ୍ୟାଳୟରୁ ଯାଇଥିଲୁ ନା।
ହଁ।
ଯୋଉ ନେଇ ଜାନଛି।
ହଁ।
ସାରେଙ୍କ ସହିତ ସାର୍ ଦିଦିଙ୍କ ସହିତ ଯାଇଥିଲୁ।
ଓହୋଃ। ଆଉ ଯୋଉ ହଉଛି ଆଉ ବାହାଘର ପରେ ତମର ଆଡ଼େ ସେଆଡ଼େ ଯାଆନ୍ତିନି ମାନେ କୋଉ ମନ୍ଦିର ଦର୍ଶନ କରିବାପାଇଁ?
ଆ ନାଇଁ ସବୁ ମନ୍ଦିର ଯାଆନ୍ତି କିନ୍ତୁ ପୁରୀକୁ ଯାଆନ୍ତିନି, ଜଗା ଦର୍ଶନ କର ତିନି କୁହନ୍ତି।
ସତରେ ଆମର ଏଆଡ଼େ ଫାଷ୍ଟ ପୁରୀ ହିଁ ଯାଆନ୍ତି।
ହଁ କାହା କାହାର କେମିତି ଆମ ବର୍ଷେ ଏବେ ଆମେ ପୁରୀ ଯାଇ ପାରିବୁନୁ। ହେବ ଏଥର ଯେମିତି ରଥଯାତ୍ରା ହବ। ଓ ଆମ ଶିବ ଠାକୁରଙ୍କୁ ବାହାଘର ପରେ ଶିବ ଠାକୁରଙ୍କୁ ଙ୍କୁ ପାଖରେ ଫାଷ୍ଟ ପୂଜା ହୁଏ।
ହଁ।
ହୁଁ। ଆଉ ଆମର ସେଇ ଯୋଉ ଏଥର ଯୋଉ ହବ ରଥଯାତ୍ରା ଆଉ ସେଗୁଡ଼ାକୁ ହଁ ଆମକୁ ଦେଖିବା ପାଇଁ ଦେବେନି, ଗାଇବା ପାଇଁ ଦେବେନି, ଆମେ ଯାହା ଖାଲି ମେଳା ବୁଲିବୁ ଏଥର।
ହଉ।
ହୁଁ।
ଆମର କିନ୍ତୁ ଏଠି ଫାଷ୍ଟ ପୁରୀ ଯିବେ, ପୁରୀ ଦର୍ଶନ ପରେ ତାପରେ ଯାଇଁକି ଯୋଉ ଠାକୁରଙ୍କୁ ଦର୍ଶନ କରିବି।
ହୁଁ।
ହଉ ଆଉ ମୁଁ ରଖୁଛି। ପରେ ଫୋନ୍ ହଁ।